ହୁଁ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ନମ ନମସ୍କାର ଆଜ୍ଞା। ଭିକ୍ସି କି ଗୋଲୀ ଲୋ ଖିଚ ଖିଚ ଦୂର କରୋ। ହଁ ସବୁ ଶୁଭୁଛି, ଆପଣଙ୍କୁ ମୋ ଶବ୍ଦ ଶୁଭୁଛି।
ବହୁତ ହି ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ ଯୋଗାଯୋଗ କରିକି। ଆ ଆଉ ଆଉ ଆପଣ ଠିକ ଅଛନ୍ତି, ଆପଣଙ୍କ ଦେହ ଭଲ ଅଛି, ବହୁତ ହିଁ ଭଲ ଲାଗିଲା ଆପଣ ଆପଣ ମୂଲ୍ୟବାନ ସମୟ ଦେଇଛନ୍ତି
ଆଜ୍ଞା ନିଶ୍ଚୟ ନିଶ୍ଚୟ। ଆ ହଁ ଆପଣ ମଧ୍ୟ ମୋତେ ବହୁତ ମୂଲ୍ୟବାନ ସମୟ ଦେଇକି ବହୁତ ମୁଁ ଧନ୍ୟ ମନେ କରୁଛି।
ଆଜ୍ଞା ଆପଣ ଟିକେ ଇମୋସନାଲ ହୁଅନ୍ତୁନି, ଆପଣ ଟିକେ ଥଙ୍ଗଉଛନ୍ତି, ହଁ କୁହନ୍ତୁ? ଭଲ ଭାବରେ କୁହନ୍ତୁ, କିଛି ଡରିବାର ନାହିଁ ଆପଣ ମୋ ସହ କଥା ହଉଛନ୍ତି ଆଜ୍ଞା।
ନାଇଁ ନାଇଁ ନାଇଁ ମୁଁ ବୁଝିଲି ଆ ଆପଣ ମଧ୍ୟ ଠିକ ସେ ଡରନ୍ତୁ ନା। ଣ ଆପଣ ବିଚଳିତ ହୁଅନ୍ତୁ ନି, ଆପଣ ଆରାମରେ ମୋ କଥା ଶୁଣନ୍ତୁ।
ବହୁତ ହିଁ ଭଲ ଲାଗିଲା, ଆପଣଙ୍କ ସହିତ ଯୋଗାଯୋଗ କରିକି, ବହୁତ ହିଁ ଭଲ ମୂଲ୍ୟବାନ ସମୟ ଦେଇଛନ୍ତି ଆପଣ। ଧନ୍ୟବାଦ ଆପଣଙ୍କୁ। ଆପଣ ମୋ ସହିତ ଯୋଗାଯୋଗ କରିଛନ୍ତି, ଆଜି ସନ୍ଧ୍ୟାବେଳେ ବହୁତ ଭଲ ପାଗ, ଆପଣ ବହୁତ ହିଁ ଭଲ ଦିନରେ ଆପଣ ମୋ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି, ଆପଣଙ୍କର ରାହୁ ଆଉ ସନି ସବୁ ଦଫା ଭଲ ହଉ। ଆଜ୍ଞା
ଆଜ୍ଞା ଆଜ୍ଞା ଆଜ୍ଞା। ଓମ୍ ଭୁର ଭୁବ ସ୍ୱା। ଆଜ୍ଞା ମୁଁ ଗାଳି ଖାଇଥିଲି, ଆପଣ କଣ ଖାଇଛନ୍ତି?
ଆଜ୍ଞା, ବହୁତ ହିଁ ଭଲ ଖାଦ୍ୟ ଆପଣ ଖାଇଛନ୍ତି, ବହୁତ ହିଁ ଭଲ ଲାଗେ ମତେ। ଆଉ ପ୍ରତିଦିନ। ଆଜ୍ଞା
ହଁ ମହ ପ୍ରତିଦିନ ଆପଣ ଖାଆନ୍ତି ହଁ।
ହଁ ଆ ତ ଆପଣ ଆଜି ଆ ତ ସକାଳୁ ଉଠିଥିବେ ଯେହେତୁ ଆ ତ ଆପଣ କାହିଁକି ଉଠିଥିଲେ?
ମୁଁ ବି ସେୟଆ ଭାବୁଛି ମୁଁ କାହିଁକି ଉଠିଥିଲି କାହିଁକି ନା କାଲିର ରାତିର କଥା ମନେ ପଡ଼ି କି ମୋତେ ବହୁତ ବିଚଳିତ ଲାଗିଲା ତ ମୁଁ ସକାଳୁ ଉଠି ଉଠିଲି ସକାଳୁ ଉଠିଲା ପରେ ମୋ ଡିପାର୍ଟମେଣ୍ଟର ଆହୁରି କିଛି ପିଲାଙ୍କ ଶୁଣନ୍ତୁ ମୋ କଥା ଆହୁରି କିଛି ପିଲାଙ୍କ ବି ଆ ଆହୁରି କିଛି ପିଲାଙ୍କର ମୁଁ ମାର୍କ ବିଷୟରେ ମୁଁ ଜାଣିଲି ତାପରେ ମତେ
ଟିକେ ଭଏସ କଟ୍ ହେଉଛି।
ଜୋର ତିନିଟା ହଁ ଏବେ ଶୁଭୁଛି ଠିକ ସେ ହ୍ୟାଲୋ
ହଁ କୁହନ୍ତୁ ଏବେ ଏବେ କୁହନ୍ତୁ
ହଁ ମୁଁ କହିଲି କି ମୁଁ ଆଜି ଆଜି ସକା ମୁଁ କାଲି ରାତିରେ ବହୁତ ବିଚଳିତ ଥିଲି ମୋର ରେଜଲ୍ଟ ଦେଖିକି କିନ୍ତୁ ଆଜି ସକାଳେ ଯେତେବେଳେ ଜାଣିଲେ ଯେ ଆମକୁ ଯିଏ କୋଶ୍ଚିନ୍ ଦଉଥିଲା ଆଣିକି ଏକ୍ସାମ ପୂର୍ବରୁ ତାର ନିଜର ହିଁ ତିନିଟା ବ୍ୟାକ୍ ଲାଗିଛି ଏବଂ ତାଙ୍କ ମିତ୍ର ସେଇଟା ମତେ ଶୁଣିକି ବହୁତ ଖୁସି ଲାଗିଲା ମତେ ଲାଗେ ଯେ ମୁଁ ବହୁତ ଠିକ ଭଲ ଅବସ୍ଥାରେ ଅଛି। ଏବଂ ଆହୁରି ମଧ୍ୟ ସାଗର ଭଉଣୀଙ୍କର ମଧ୍ୟ ଦିଟାରେ ଲାଗିଛି। ଆହୁରି ବହୁତ ପିଲାଙ୍କର ବହୁତ ଲାଗିଛି ମତେ ଯେହେତୁ ଜାଣି ମୁଁ ମତେ ଏ ଗୋଟିଏ ନାହିଁ କିନ୍ତୁ ମୋ ଭଳିଆ ଆହୁରି ବହୁତ ଅଛନ୍ତି।
ବହୁତ ହିଁ ଭଲ ଆପଣ ସହିତ ଯୋଗାଯୋଗ କରି ବହୁତ ଭଲ ଲାଗିଲା ଆପଣ ସହିତ ଯୋଗାଯୋଗ କଲା ପରେ। ଆପଣଙ୍କ କଥା ବହୁତ ହିଁ ମନହରା ଆଉ ମନନୀୟ ଥିଲା ଆଉ ଆପଣଙ୍କର ବିକଳ୍ପ ଆ ତ ଆପଣ କେମିତି ଜାଣିଲେ ସାଗର ଭଉଣୀ ତ ଏବେ ଦଶ ଦଉଛନ୍ତି ସାଗର ଯେଉଁ ଭଉଣୀ ଅଛନ୍ତି ସେ ଦଶମ ଦଉଛନ୍ତି। ଦଶମ ଦେଇ ସାରିଛନ୍ତି ଏବେ ଏବେ।
ନାଇଁ ନାଇଁ ମୁଁ ତାଙ୍କ ଭଉଣୀଙ୍କର ଭଉଣୀଙ୍କ କଥା ମୁଁ କହୁଛି।
ହଁ
ଆଜ୍ଞା।
ଇଏ କି ସମ୍ପର୍କ ଆପଣ ଏତେ ଦୂର ବାଟ ଯାଇ ଆପଣ ସମ୍ପର୍କ
ହଁ ଆମର ବହୁତ ଦୂର ଦୂର ସମ୍ପର୍କ ଅଛି। ବୋହୁତ ଗମ୍-ଗମ୍ଭୀର ସମ୍ପର୍କ ହଁ ମୁଁ ମଧ୍ୟ ଏ ଏବେ ମଧ୍ୟ ଗୋଟେ ମୁଁ
ଇଏ କି କଥା କୋହୁଚନ୍ତି ଆପଣ ଆପଣ ଆପଣ ଧଳା ଦେଖାଯାଆନ୍ତି। ସେ କଳା ଦେଖାାଯାଆନ୍ତି ଇଏ ଏତେ ସର୍ବାଦ ସମ୍ପର୍କ ଝିଅ ତାଙ୍କୁ ଏମିତି କେମିତି କଲେ ଆପଣ?
ନାଇଁ ନାଇଁ ଇଏ ଇଏ କୋଉ ଟାଇପର ଆପଣ ତ ଉଁ ଯା ତି ଭେଦଭାବ ରଙ୍ଗ ଭେଦଭାବ କରୁଚନ୍ତି ଆପଣ। ଉଁ ଆପଣ ତ ମାନେ ଇଏ ନାଇଁ ମୁଁ ତ ଧଳା ଦେଖାଯାଏନି ଆପଣ ଭୁଲ ବୁଝୁଚନ୍ତି। ମୁଁ ସେଟା ଫିଲ୍ଟର ଲଗେଇଥାଏ।
ଓ ଆପଣ କେବେ ଅନଲାଇନ୍ ଅଫଲାଇନ୍ ଆ
ବୁଝିପାଇଲେନି ସେହିପରି ମଧ୍ୟ। ଆ ଠିଆ ନାଇଁ ମୁଁ ଅଫଲାଇନ୍ କେବେ ଯାଇନି। ମୁଁ ଇଏ ମଫଲର୍ ପିନ୍ଧିକି ଯାଏ ଅଫଲାଇନ୍। ଆଜ୍ଞା।
ହଁ।
ନହେଲେ ଆପଣ ଅଧିକାଂଶ ସମୟରେ ମୋତେ ସୋସିଆଲ ମିଡିଆରେ ଦେଖିବାକୁ ପାଇବେ। ହଁ ତାପରେ ବୁଝିପାରୁଚି ମୁଁ ଆପଣ କଣ କହିବାକୁ ଚାହୁଁଚନ୍ତି।
ଆପଣ
ହଁ ଗୌରି ତତେ ହଁ ବ୍ୟାକ୍ ଲାଗିଚି ଆମର। ମୋ ଗୋଟିଏ ମାତ୍ର ପେପରରେ ଆମେ ଭା
ବ୍ୟାକ୍ ପାଇଁ କିଛି କିଛି ଉପାୟ ଅଛି ଆପଣଙ୍କ କିଛି ଘରେ ଘରେ ଶୁଣିଚନ୍ତି ଆପଣ ଘରେ ଶୁଣିପାରୁଚନ୍ତି ଆପଣ? ଆ କିଛି ସମୟ ପୂର୍ବରୁ ଅଙ୍କିତା ରାଣୀକ ଅଙ୍କିତା ଅଙ୍କିତା ମହାରଣା ତାଙ୍କ ଉପରେ ହସୁଥିଲେ। ଆଉ ଆଜି ଆପଣଙ୍କ ଦୁର୍ଦ୍ଦଶା। ଆପଣ ଜାଣିଚନ୍ତି କର୍ମ
କର୍ମ ହଁ କର୍ମ। ଜୟ କର୍ମ ଆଜ୍ଞା ହଁ ନାଇଁ ସେ ଚଳିବ ମାନେ ମଝିରେ ମଝିରେ ଏମି ତି ଗୋଟେ ଦିଇଟା ବ୍ୟାକ୍ ବାହାରିବା କଥା କାଇଁକି ନା କାଇଁକିନା ମୋର ସେମିତିବି ଚେଷ୍ଟ ବାହାରିକି ଅଛି ବ୍ୟାକ୍ ବାହାରିନି ତ ବ୍ୟାକ
ଘରେ ଜାଣିଚନ୍ତି ଘରେ ବୋହୁତ ହିଁ ଖୁସି ହେଇଥିବେ ମିଠା ବାଣ୍ଟିଥିବେ।
ଆଜ୍ଞା ଉଁ ଦେ ହଁ ଯଦି ଘରେ ଜାଣିଥାନ୍ତେ ତ ମୁଁ ଆଜି ଆପଣଙ୍କ ସହ ଏମିତି କଥା ହେଇନଥା ନ ଥାନ୍ତି ବୁଝିପାରୁଥିବେ।
ଜାଣିନାହାନ୍ତି। ଆ-ଆପଣଙ୍କ ବାପାଙ୍କ ନମ୍ବର ଏଇଟା ତ ମତେ ଆ ଆ ଅଫଲାଇନ୍ ହିଁ କଲ୍ କରିବାକୁ ପଡିବ କିଛି ସମୟ ପରେ ହେଁ ହେଁ।
ଆହା ଆହା ଆ ହେଇ ଆପଣ ତ ବୋହୁତ
ଆ ତ ମୁଁ ଆପଣଙ୍କୁ ଆପ୍ ଆପଣଙ୍କ ବା-ବାପାଙ୍କୁ କିଛି ବିଜ୍ଞାପନ ଦେଖେଇ ପାରିବି ଆପଣଙ୍କ ବା ପାଙ୍କୁ ମୁଁ ଫ୍ରଡରେ ଫସେଇଲା ଭଳିଆ ଆପଣଙ୍କ ସହିତ ମାନେ କିଛି କଥା ହେଇପାରିବି ଦି ତିନି ହଜାର ମାଗିବି ଆପଣଙ୍କ ପୁଅକୁ ପାସ୍ କରେଇବା ପାଇଁ।
ମୁଁମ୍ ମୁଁମ୍ ମୁଁ ମୁଁ ଜାଣିଚି ଆପଣ ବୋହୁତ ଭଲ ମୋ ମୋର ସବୁବେଳେ ଭଲ ଭାବନ୍ତି। କିନ୍ତୁ ବର୍ତ୍ତମାନ ପାଇଁ ଥାଉ ଆପଣ ମୁଁ ନିଜେ ମୋ ଭଲ ଭାବିପାରିବି ଆଜ୍ଞା।
ହଲ୍
ଆଜ୍ଞା ମୁଁ ଜାଣିଚି ଆପଣ ଜଣେ ବୋହୁତ ଭଲ ମିତ୍ ନାଇଁ ଆଜ୍ଞା ନାଇଁ ଧନ୍ୟବାଦ।
ଆପଣ ମମିଙ୍କ ନମ୍ବର ବି ଅଛି।
ହଁ ନାଇଁ ଆଜ୍ଞା ଧନ୍ୟବାଦ।
ଆପଣ ମମିକୁ ବି କହିପାରିବେ ତ ପଇସା ଆପଣ ବ୍ୟାକ୍ ପାଇଁ କେମିତି ଆଣିବେ ଏବେ ବ୍ୟାକ୍ ପାଇଁ ତ ଯେମିତି ହେଲେ ଦି ତିନି ହଜାର ଲାଗିବ।
ହଁ ନାଇଁ ବ୍ୟାକ୍ ପାଇଁ ଏତେ ଲାଗେନି। ହୁଁ ପଚାଶ ଟଙ୍କା ଲାଗିବ।
ଉଁ ଅ କି ସୁନ୍ଦର ଆପଣଙ୍କ ବିଚାର ଆଉ ଚିନ୍ତାଧାରା ଆଉ ଦିଟା ବୋହୁତ
ଆଜ୍ଞା ନାଇଁ ମତେ ଜଣା ନାଇଁ ଆପଣ ଆପଣ ମ ତ ଡରେଇ ଦେଲେ କଣ ଦୁଇ ହଜାର ତିନି ହଜାର ଏମିତି ମିଛ କଥା କୁହନ୍ତୁନି ଆଜ୍ଞା।
ହଁ ତ ମୋର ଯୋଜନା ଥିଲା ସେଇଭଳିଆ କିଛି
ହେଁ ହେଁ ହେଁ। ଆଜ୍ଞା ହଁ ଆପଣ ହୁଁ ହୁଁ ଆପଣଙ୍କର ହେଁ ହେଁ। ଆଜ୍ଞା ହଁ ଆ ଆପଣଙ୍କର ରାତ୍ରି ଶୁଭରାତ୍ରି ହଉ। ହଁ ଆଜି ବହୁତ ଜୋରରେ ବି ଖରା ହଉଥିଲା।
ଆପଣ କେତେ ବକବାସ୍ କରୁଚନ୍ତି ଆଜ୍ଞା ଆପଣ ଟିକେ ଭଲ କଥା କୁହନ୍ତୁ କିଛି।
ଏ ଆ କାହାକୁ ଡାକୁଚନ୍ତି ବୋକୁ
ମୁଁ ବକୁଳି କାଢୁଚି ଖାଇବ।
ନାଇଁ, ନାଇଁ ଆପଣ ଖାଆନ୍ତୁ। ହଁ ଧନ୍ୟବାଦ ଯାଚିଥିବାରୁ ହଁ। ତ ହଁ ଆଜି ଖରା ହଉଥିଲା ମଧ୍ୟ ଆଉ ବିଜୁଳି ବି ମାରୁଥିଲା। ବହୁତ ଭଲ ପାଗ ଥିଲା।
ଆଉ ଆପଣ ତା ପୂର୍ବରୁ ଜନ୍ମଜୟ ଭାଇଙ୍କ ସହ କଥା ହଉଥିଲେ ବୋଧେ?
ଆଜ୍ଞା, ହଁ। ଆମେ ଜନ୍ମଜୟ ଭଉଣୀଙ୍କ ସହ କଥା ହଉଥିଲେ ଏବଂ ତାପରେ ହଁ ଆମେ ସିଏ ଆମ କୁ କରୁଥିଲେ।
ବହୁତ ହିଁ ଭଲ କଥା ଆପଣଙ୍କୁ ସେ କରଥିଲେ, ଏବେ ମତେ କହୁଥିଲେ କରିବେ ବୋଲି ମୁଁ ତ ମନା କରିଦେଲି ତା
ଆଜ୍ଞା ହଁ ନାଇଁ ତାଙ୍କୁ ବହୁତ କରିବାକୁ ଭଲ ଲାଗେ କିନ୍ତୁ ମଝିରେ ମଝିରେ ତାଙ୍କ ଦ୍ଵାରା ତାଙ୍କୁ ହି ବହୁତ ପିଲା କରିଦିଅନ୍ତି। ନିଜେ ତିକି ମେଳା ଅ ମାନେ ଯେମିତିକି ଗେମ୍ ରେ ଲୋନ୍ ଅଫ୍।
ଆୟୁଷ ଭାଇଙ୍କ କଥା ଜାଣିଛ ସାଗର ଭାଇଙ୍କ ସାଙ୍ଗ ଆପଣ କେତେ
ହଁ, ହଁ, ଆ
ଆ ଜାଣିଛନ୍ତି ତ, ହଁ ତ ଆପଣ ଜାଣନଥିବେ ଅମୁଲ ଭାଇଙ୍କୁ ଜାଣି ସେ ଅମୁଲ ଦାମନା ସେ ଅଠର ହଜାର ଟଙ୍କା ପ୍ରାପ୍ତ କରିଛନ୍ତି।
ଆଛା, ଆଛା, ବହୁତ ଅତି ସୁନ୍ଦର ବହୁତ ବଢିଆ କଥ ହଁ, ମୁଁ ଜାଣିଛି ତାଙ୍କର କଷ୍ ତାଙ୍କର ନିସ୍
ଆପଣ ମୋର ଟିକିଏ ଆଁ ଅବିକଳ। ଅବିକଳ କପି କରିବାକୁ ଚାହୁଁଚନ୍ତି ଆପଣ ମୋ ଭଳି କପି କରନ୍ତୁନି ଆପଣ ବହୁତ ହିଁ ଖରାପ କହୁଛନ୍ତି ମୁଁ କପି ତ ଆପଣ ଆଉ କାହାକୁ କହିପାରିବେ ମୁଁ କପି କରିବାକୁ।
ଆଜ୍ଞା, ହଁ ନାଇଁ ମୁଁ ଜାଣିଛି କିନ୍ତୁ ଆପଣ ହଁ ମୋ ହ୍ୱାଟ୍ସଆପ୍ ହ୍ୟାକ୍ କରିଦେଇଛନ୍ତି ନା କଣ?
ବିକଳ ବିକଳ ଅବିକଳ କରିଛନ୍ତି ଆପଣ ଅବିକଳ କପି। ଆଜ୍ଞା, ଆଉ ମୋର ଟିକେ ଆ, କମ୍ପ୍ୟୁଟର କ୍ଲାସ୍ କରିବାକୁ ଯିବାର ଇଚ୍ଛାଥିଲା କମ୍ପ୍ୟୁଟର କ୍ଲାସ୍, ମୁଁ କୋଉଠିକି ଯିବି ଆପଣ ମୋତେ ଟିକେ କହିପାରିବେ ସଜେଷ୍ଟ କରିପାରିବେ ଆପଣ କେ ତେ ଗପୁଚନ୍ତି ଆପଣ ମନ ଇଚ୍ଛା ଗପୁଚନ୍ତି, ମୋ ଭଳିଆ ହବାକୁ ଚେଷ୍ଟା କରୁଛନ୍ତି।
ହଁ, ହଁ, ଆପଣ ଗୋଟେ କାମ କରୁ, ନାଇଁ ମୁଁ ଏତେ ମୋର ଏ ତେ ବି ଖତ୍ ଖରାପ ଦିନ ନାଇଁ ଆ, ନାଇଁ ମୋର ଏତେ ବି ଖରାପ ଦିନ ଆସି ସିନି ଆଜ୍ଞା ହଁ।
ହଁ, ଆଉ କାଲି ବ୍ୟାକ୍ ଲାଗିଛି ଆପଣଙ୍କର ଏତେ ଖରାପ ଦିନ କେମିତି ଆସ କାଲି ଆପଣଙ୍କ ବ୍ୟାକ୍ ଲାଗିଚି ଆପଣଙ୍କ ଖରାପ ଦିନ ଆସିନି ଏପନ୍ତ? ଆପଣ ବହୁତ ଭଲ ଦିନ ଚାଲିଚି, ବହୁତ ହି ଶୁଭମୟ ଚାଲିଚି। ଶୁଭମୟ ଦିନ ଆପଣଙ୍କ ଚାଲିଛି। ଏ ଆପଣଙ୍କ ଶନି ଗ୍ରହ ଆଉ, ରାହୁ ଗ୍ରହ ସବୁ କଟିଯିବ, ଆଜି ମଙ୍ଗଳ ଆପଣ ଗୋଟେ ଯଜ୍ଞ କରିପାରିବେ, ବ୍ରହ୍ମେସ୍ଵର ମନ୍ଦିରରେ।
ଭଲ ଆଚିଭମେଣ୍ଟ ରଖିଛନ୍ତି, ଏଇଟା ମୋତେ ଜଣା ପଡ଼ୁଛି, ସେହି ଯୋଗୁଁ ଆପଣ ତୃତୀୟ ସିଲେକ୍ସନ୍ ରେ ଯାଇକି ଏ ଆମ କଲେଜ୍ ରେ ଆଡ଼ମିସନ୍ କଲେ, ଆ
ନା ଆପଣ ଏତେ ଉତ୍ଫୁଲ୍ଲିତ ହୁଅନ୍ତୁନି, ଆପଣଙ୍କର ଟାଇମ୍ ହେଇଯାଇ ସମୟ ସୀମା ବହୁତ କମ ଥିଲା ଆମ ପାଖରେ, ଆପଣ ଖରାପ ଦିନ ଆସୁଛି, ଆଜ୍ଞା।
ଆଜ୍ଞା, ହଁ ଶୁଭ ରାତ୍ରୀ।